ଆଜ୍ଞା ବନ୍ଧୁ ନମସ୍କାର।
ଆଉ ଆପଣ କେମିତି ଅଛନ୍ତି?
ବହୁତ ଭଲ ଅଛି। ଇ ଆଉ ଆପଣଙ୍କର ଘରେ ସମ କଣ କରୁଛନ୍ତି?
ମୁଁ ବି ଭଲ ଅଛି ଆମ ପରିବାରଙ୍କ ସହିତ ଆଉ ଆପଣ ବନ୍ଧୁ କହୁଥିଲେ ଆପଣଙ୍କର ସବୁ ଯେତିକ ଆପଣ ପାଳୁଛନ୍ତି ଯେହେତୁ ବହୁତ ଗାଈ ମଇଁଷି ମୋର ଛେଳି। ଆଉ ଆମର କୁକୁ କେମିତି କଣ ଆପଣ କରୁ ଆପଣଙ୍କର କେମିତି କଣ ପାଳୁଛନ୍ତି ତାଙ୍କୁ?
କିଛି ନାହିଁ ଆମର ଗାଈ ଆମର ଗାଈଟିକୁ ଗୁହାଳରେ ବନ୍ଧାଯାଏ ଗାଈ ପାଇଁ ସ୍ଵତନ୍ତ୍ର ଗୋଟେ ଘର ଅଛି ସେଥିରେ ମୋର ଚାରୋଟି ଗାଈ ରୁହନ୍ତି ତା ଦେହରେ ଦୁଇଟି ବାଛୁରୀ ଅଛନ୍ତି ସେ ଦୁଇ ଟି ଗାଈ ମୋର ଭଲ କ୍ଷୀର ଦିଅନ୍ତି।
ଆପଣ ଗାଈ ଗୋଟେ ଗାଈ କେତେ ଲିଟର ମିନିମମ୍ କ୍ଷୀର ଦେଇପାରେ? ଯାହା ଫଳରେ କି ଆପଣ ଏଇ ବି ଯାହା ଫଳରେ କି ଆପଣ ବିକ୍ରି କରି କିଣି ଆପଣ ଘରେ ବି ବ୍ୟବହୃତ
ଆଜ୍ଞା ମୋର ପାଞ୍ଚ କ୍ଷୀର ଗୋଟିଏ ଗାଈ ଦିଅନ୍ତି। ମୋର ଘରେ ଦୁଇ ଟର ରଖେ। ଆଉ
ଆପଣଙ୍କର ପାଞ୍ଚ ଗାଈ ଯଦି ଗୋଟେ ଲିଟର ଦିଏ ଆପଣଙ୍କର ତ ଅଛି ମିନିମମ୍ ପାଞ୍ଚ ଛଅଟି ଗାଈ।
ନାଇଁ ମୋର ଚାରୋଟି ଗାଈ ଅଛି।
ଚାରୋଟି ଗାଈ ଅଛି। କୋଡିଏ ଲିଟର ଆପଣ କ୍ଷୀର ବିକ୍ରି କରୁଛନ୍ତି। ଯାହା ଫଳରେ କି ଲାଭଦାୟକ ହେଇପାରିବ।
ଆଜ୍ଞା, ଆମର ଗାଁ କୁ କ୍ଷୀରର ଗୋଟେ କମ୍ପାନୀ ଅଛି। ଆମର ଏଇଠି ସେଇ କମ୍ପାନୀ ଆସିକିରି ମାନେ ଗୋଟେ କାରଖାନା ଅଛି। ସେ କାରଖାନା ବାଲା ଆସିକିରି ମୋଠାରୁ ପ୍ରତ୍ୟେକ ଦିନ ଆଠ ଲିଟର ଲେଖା କ୍ଷୀର ନେଇଯାଆନ୍ତି। ନେଇକିରି ମୋର ପଇସା ମାସ ଶେଷ ରେ ମତେ ଦିଅନ୍ତି। ଯାହା ଫଳରେ ମୁଁ ଗାଈ ପାଇଁ ଚୋକଡ଼ କୁଣ୍ଡା, କୁଣ୍ଡା ତ ଆମର ଧାନରୁ ବାହାରିଯାଏ।
ଆଉ ଗୋ ଦାନା ଆ ଆମର ଯେତିକ ଗାଈର ଯେତିକ ଘାସ ଖାଇବା। ତାହେଲେ ଆପଣ ଗାଈକି ଖଉଛନ୍ତି।
ଆଜ୍ଞା ତ ସେଇ ପଇସାରେ ମୁଁ ଆଣିକିରି ଗାଈକୁ ବି ଖୁଆଏ। ମୁଁ ନିଜେ ବି ଉପକୃତ ହୁଏ। ଆଉ ଦୁଇ ଲିଟର ଯୋଉ ଘରେ କ୍ଷୀର ରଖେ ସେଇ କ୍ଷୀରରୁ ମୁଁ ସେ କ୍ଷୀରକୁ ସିଝେଇକିରି ସେଥିରୁ ସର ବାହାର କରିକିରି ପକାଏ। ଯାହା ଫଳରେ କି ମୋର ଦହି ତିଆରି ହେଇପାରେ।
ଆଉ ଲୁଉଣୀ, ଦହିଲୁଉଣୀ।
ଆଜ୍ଞା, ଯାହା ଫଳରେ କି ବସା ଦହି ମୁଁ ବିକେ ତାପରେ ଦହି ବୁଲେଇକରି, ସେଥିରୁ ଲହୁଣୀ ବାହାର କରି, ସେ ଲହୁଣୀ ମାରିକିରି ଘିଅ ବାହାର କରେ ମୋର ବର୍ଷକୁ ପ୍ରାୟ ଘିଅ ମାନେ ସାତ ଆଠ ହଜାର। ଟଙ୍କା ତ କେବଳ ଘିଅ ମୁଁ ପାଏ।
ବିକ୍ରୟ କରନ୍ତି, ଯାହା ଫଳରେ କି ଆପଣଙ୍କୁ ଲାଭଦାୟକ ହେଇଥାଏ। ଗାଈ ରଖି ତ ଆପଣ ବହୁତ ଭଲ ବ୍ୟବସାୟ କରୁଛନ୍ତି। ଯାହାଫଳରେ କି ଆପଣ କ୍ଷୀର, ଦହି, ଆଉ ଲହୁଣୀରେ ଆପଣ ତାଙ୍କର ଘିଅ ବା ଚନ୍ତି ଆଉ ଛେନା ବି ବିକ୍ରି କରୁ
ଛେନା ବି ବିକ୍ରୟ କରୁଛି।
ତ ଆପଣ ତ ପଇସା ଲାଭଦାୟକ ହୋଇଥିବ?
ଆଜ୍ଞା। ଲାଭଦାୟକ ହୁଏ ପୂଜା ପର୍ବ ସମୟରେ ମୋର ଛେନାଟି ଅଧିକ ବିକ୍ରୟ ହୁଏ। ନା ଆଉ କିନ୍ତୁ ଅଲଗା ସମୟରେ ତାକୁ ନେଇକି ହାଟ ରେ ବିକିବାକୁ ପଡେ। ଯେହେତୁ ବେଶୀ ଲୋକ ନିଅନ୍ତି ନି ହାଟରେ ନେଇ ବିକ୍ରୟ କରିବାକୁ ପଡେ ଆ ଏମିତି ଆଉ ମୁଁ ସେଇ ଗାଈ ପଇସାରେ ନିଜେ ଚଳିଯାଏ। ଆଉ ମୋର କୁକୁଡା କୁକୁଡାର ଅଣ୍ଡା।
ଆଉ କୁ କୁକୁଡ଼ା କଣ କେମିତି କି କୁକୁଡା ରେ ଆପଣ ପ୍ରଥମତ କୁକୁଡ଼ା କେମିତି କଣ ଆଣିଲେ ଯାହା ଫଳରେ କି ଧୀରେ ଧୀରେ ସିଏ ବଢିକି ବହୁତ ଭଲ ବଡ ହେଇକ ସିଏ ଅଣ୍ଡା ଆଉ ଅ ଦଉଛି ଯାହା ଫଳରେ ଆପଣ ବିକ୍ରି କରିପାରୁଛନ୍ତି। ମତେ କିଛି ବାର୍ତ୍ତା ଟିକେ ଦେଇପାରିବେ କୁକୁଡ଼ା ବିଷୟରେ?
ଆଜ୍ଞା ମୁଁ ଗୋଟଏ ଫାର୍ମରୁ ମୋର ଚାଳିଶ ଚାଳିଶିଟି କୁକୁଡ଼ା ଆଣିଲି ମୋର ପ୍ରତ୍ୟେକ କୁକୁଡ଼ା ପିଛା ପଡ଼ିଲା କଣ କହିଲେ ଚାରି ଚାରି ଟଙ୍କା ଲେଖାଁ ଗୋଟେ କୁକୁଡ଼ା ପଡ଼ିଲା। ମୁଁ ଚାଳିଶଟି କୁକୁଡା ଆଣିଲି ତାକୁ ଆଣି ମୋ ଫାର୍ମ ଭିତରେ ଗୋଟେ ଘର କରିକିରି ଫାର୍ମ ଭିତରେ କୁକୁଡା ମାନଙ୍କୁ ଭର୍ତ୍ତି କଲି ମୋର ଘରେ ଯ ମାନେ ଚାରା ଯୋଉ
ଯେତିକ ଦାନା ଖାଉଥିବେ ଆଉ ହଉଛି ଆମର ଯେତେ ଯେତିକି ପତ୍ର ବି କିଛି ଛୋଟ ବଡ଼ ଖାଆନ୍ତି।
ଆଜ୍ଞା ପତ୍ର ଆଉ। ଜିଆ ଏଇସବୁ। ଓ ଆଉ କୁକୁଡ ର ଦାନା କିଛି।
ଫଳରେ କି ସେ ବହୁତ ମାତ୍ରାରେ ଆମର ଭିଟାଆଇଏ ଜିନିଷ ଯେହେତୁ ଜୀବଜନ୍ତୁ ଖାଆନ୍ତି କୁକୁଡ଼ାମାନୋନେ ବହୁତ ତାଙ୍କର ଶକ୍ତିଶାଳୀ ହୁଅନ୍ତି। ଯାହା ଫଳରେ ଅଧିକ ମାତ୍ରାରେ ସୁସ୍ଥ ରହିବି କୁକୁଡ଼ା।
ଆଜ୍ଞା ମୁଁ କୁକୁଡା ମାନଙ୍କର ବି ଯତ୍ନ ନିଏ। ମାନେ ଦେଖେ ସବୁ କୁକୁଡା ମାନଙ୍କୁ କୁ। ଦେଖେ ଯେମିତି କୋଉ କ କୁକୁଡାକୁ ରୋଗ କିଛି ନ ହେଇଯାଉ କାହିଁକିନା ଜଣଙ୍କୁ ରୋଗ ହେଲେ ଆଉ ପାଞ୍ଚ ଜଣଙ୍କୁ ହବ ସେ ଥିଲା କି ମୁଁ କୁକୁଡ଼ା ମାନଙ୍କର ଟିକେ ଅଧିକ ଧ୍ୟାନ ରଖେ।
ଯାହାଫଳରେ କି ଆପଣ କୁକୁଡ଼ା ସୁସ୍ଥ ରହିକିଣି ଆପଣଙ୍କର ଅଣ୍ଡା ଦେଇଥାନ୍ତି ଯାହା ଫଳରେ ଆପଣ ପରିବାର ଆପଣ ଖାଆନ୍ତି। ମିନି ଜାଣି ତ ତେବେ ବନ୍ଧୁ ଆପଣ କୁକୁଡ଼ା ତ ମିନିମମ୍ ଦିନକୁ ଯେହେତୁ ଚାଳିଶଟି କୁକୁଡ଼ା ରଖିଛନ୍ତି ଆପଣଙ୍କର ଦିନକୁ ଦିଟା ଅଣ୍ଡା ଦେଲେ ଇନମ୍ ଅଶ ଏଟା ଅଣ୍ଡା ହଉଛି ଆପଣ କେମିତି କଣ ଅଶୀ ଟାଙ୍କଣ୍ଡାକୁ ସକ୍ରିୟ କରନ୍ତି
ଆମର ମାନେ ଆମର ଏ ଏଠି ଗୋଟେ ମାନେ ମାନେ କରିଦେଇ ଯୋଉ ଗୋଟେ ଘର ସେଇଠି ଅଣ୍ଡା ସବୁ ପ୍ୟାକ ମାନେ ଯୋଉ ଭର୍ତ୍ତି କରୁ ଡବାରେ କଣ କହିଲେ ପେଟି ମାଧ୍ୟମରେ ାକ ଥାକ କରି ରଖ ରି ତାକୁ ଆମେ
ବଜାରରେ ଆପଣ ବିକ୍ରି
ଆଜ୍ଞା ଆଖପାଖର ଦୋକାନ ବଜାର ଆଉ କନବାଡ଼ି ଯେହେତୁ ୁ ଆମର ଦେଶୀ ଅଣ୍ଡା ଚାସି ଲୋକ ଖାଇବା ପାଇଁ ଭଲ ପାଆନ୍ତି ନିଅନ୍ତି ବି ଘରୁ ଆସିକିରି ଏମିତି ସବୁ ଆଉ।
ଯେହେତୁ ଜାଣିିତେ ଭିଟାମିନ୍ ଯେହେତୁ ରହୁଛି, ପ୍ରୋଟିନ ଯେହେତୁ ରହୁଛି ଅଣ୍ଡାରେ ବହୁତ ମାତ୍ରାରେ ଅଣ୍ଡା ବିକ୍ରି କରିଇପାରୁଥିବ। ଆପଣ ମାତ୍ର ବହୁତ ଭଲ ବ୍ୟବସାୟ କରୁଛନ୍ତି ଆମର ଗାଈ ର କୁକୁଡ଼ାରୁ ଆଉ ଛ ଛେଳିରୁୁ କେତେ କଣ ବ୍ୟବସାୟ କରିୁଛନ୍ତି ବହୁତ ମାତ୍ ସେତେବେଳେ ଆପଣଙ୍କୁ ଯେତେବେଳେ ଘରକୁ ଯାଏ ଆପଣଙ୍କ ବହୁତ ମାତ୍ରାରେ ଦେଖି ଆପଣଙ୍କ ଘରେ ଛେଳି କାରବାର ହଉଥାଏ।
ଆଜ୍ଞା। ଛେଳି ଆମର କିଲୋ ହି ସାବରେ ବିକି ର ବି
ନାଇଁ କେମିତି କଣ ଆପଣ ତନ୍ତ ତା କୁ ଉଁ ଛୋ ତଟ ବଡ଼ କରିଥାନ୍ତି କେମିତି ମତେ ଟିକେ ବିଷୟରେ ଟିକେ କହିପାରିବେ ମୁଁ ବି ଆମର ଛେଳି ଫାର୍ମ କରିବା ପାଇଁ ଆଗୁ ଚାହୁଁଛି।
ଛେଳି ଫାର୍ମ କରିବେ ହଉ। ଆପଣ ଯଦି ଛେଳି ଫାର୍ମ କରିବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ କୁନି କୁନି ଛେଳିକୁ ଉ କିଣିକି ଆଣିବେ ନହେଲେ ଉଦ୍ଧାରରେ ବି ଆଣନ୍ତି ବୁଝିଲେ, ଆଣିବେ। ଆଣିକିରି ତାକୁ କୁ ରଖିବେ ତାର ଯୋଉ ଛୁଆ ହବ ତାକୁ ରଖିବେ ଏମିତି ରଖି ରଖିକରି ବଢେଇ ଦେବେ ଧନ୍ୟ ପାଞ୍ଚଟା ଛେଳି ଆଇଲେ ତା ଛୁଆ ହେଲା ପାଞ୍ଚଟା କି ଛେଳି ତ ପାଞ୍ଚଟା ହୁଏନି ଛେଳି ପାଖାପାଖି ଦୁଇଟି ତିନିଟି ଛୁଆ ଦିଏ ଏକାଥରେ। ଅ ତ ଆପଣ ଏ ମାନେ ଅଧିକ ହେଇପାରିବ ମାନେ ପାଞ୍ଚଟା ହେଇଲେ ଆପଣ ସେଥିରୁ ପନ୍ଦରଟି ଛେଳି ପାଇପାରିବେ ଗୋଟିଏ ଥର କରେ, ପନ୍ଦରଟି ଛେଳି ପାଇଲେ ସେ ସବୁ ବଡ ହେଲେ ଆପଣ ଦଶଟି ବି କିଦେଲେ ଆପଣଙ୍କୁ ପାଖାପାଖି ପଚାଶ ଷାଠିଏ ହଜାର କି ଅଶି ହଜାର ପାଖାପାଖି ହେଇଯିବ କିଲୋ ହିସାବରେ। ଯଦି ଦଶ କେଜି ଦଶ କେଜି ଛେଳି ହେଲା ତାହେଲେ ଦଶ କେଜି ଛେଳିକୁ କେଜି ହଉ ଛି ଆମର କେତେ କହିଲେ ଅଢେଇ ହଜାର। ।
କେଜି ହେଉଛି ଆପଣଙ୍କର ଅଢେଇଜାର ବିକ ଶଖୁଛନ୍ତି।
ସରି ସରି କେଜିି କହିଲି ମାନେ ଉ କେଜି ଆମର ଚାରିଶହ। ପାଂଶ ପାଂଶ ଚାଲେ କେଜି ଆମର ପାଂଶ ରେ ବିକାଯାଏ। ସେମାନେ ଆମ ଠାରୁ ନେଇକିରି ଅଧିକ ରେଟରେ ବାହାରେ ବିକନ୍ତି। କେଜି ପାଆଁ
ଅ ଆପଣ ତ ବହୁତ ଛେଳିରୁ ଲାଭଦାୟକ ହୋଇଥିବ ଛେଳି ଦେଶୀ ଛେଳି ଯେହେତୁ ଆଞ୍ଚରେ ବହୁତ ପ୍ରୋଟିନ୍ ଥାଏ ଆପଣଙ୍କର ବଜାରରେ ବହୁତ ବିକ୍ରି ହୋଇଥାଏ।
ଆଜ୍ଞା ବଜାରରେ ବହୁତ ବିକ୍ରି ଆଜ୍ଞା ହୁଏ। ତାପରେ ଆମର ଏଠି ଜଣେ ଅଛନ୍ତି ଆମର ଜେଜ ସିଏ ଯାଇକିରି ଆମର ମଟନ ଦୋକାନ ଗୋଟେ କରିଚନ୍ତି ମାଂସ ଦୋକାନ ସେ ମାଂସ ଦୋକାନ ରେ ମାଂସ ବି ବିକନ୍ତି। ବୁଝିଲେ।
ଆଜ୍ଞା ବହୁତ ଭଲ ବ୍ୟବସାୟ ବି ଆପଣ କରୁଛନ୍ତି ଆପଣ ଯେବେ ବି କିଛିଟା ବ୍ୟବସାୟ କରିକି ବହୁତ ଲାଭଦାୟକ କରୁଛନ୍ତି।
ଆଉ ଆପଣ କଣ କରୁଚନ୍ତି? କରନ୍ତୁନି।
ବନ୍ଧୁ ମୋର ବହୁତ ଭଲ ବ୍ୟବସାୟଟେ କରି ବୋଲି ଆପଣଙ୍କର ଛେଳି ବ୍ୟବସାୟ ଛେଳି ଯେ ଦୁ ମୁଁ ଦେଖିଲି ବହୁତ ଲାଭଦାୟକ ହଉଚି। ଛେଳି ବ୍ୟବସାୟ ଟେ କରିବି।
ହଉ ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା କିଛି କଥା
ଶିଖିବାକୁ ଯେହେତୁ ମିଳିଲା ବେ ବ୍ୟବସାୟ କେମିତି ଆମେ ଭଲ କରିପାରିବା ଛେଳି ଉପରେ ଆମ କୁକୁଡା ଉପରେ ଆମର ଗାଈ ଆମର ମଇଁଷି ଗାଈ ଉପରେ ଯେହେତୁ ଆପଣଙ୍କ କଥା ଶୁଣିକି ବହୁତ ଓ ଅ ଖୁସି ଅନୁଭବ କରୁଚି।
ହଉ ଆଜ୍ଞା ରହିଲି। ବହୁତ ଧନ୍ୟବାଦ।
ନମସ୍କାର।